ନମସ୍କାର। ନମସ୍କାର ବନ୍ଧୁ ଆପଣ ଏବେ କଣ କରୁଛନ୍ତି?
ଏବେ ମୁଁ ଯେହେତୁ ଆଜି ପାଗଟି ବହୁତ ଭଲ ଲାଗୁଚି, ସେଥିପାଇଁ ଛାତ ଉପରେ ଆସିି ବସି ମୁଁ ତ ଅନେକ ସମୟରେ ଛାତ ଉପରେ ଆସି ବସିଥାଏ ଆପଣଙ୍କୁ ମଧ୍ୟ କୁହେ ମୁଁ ଛାତ ଉପରେ ବସିଚି, ଆଉ ଛାତ ଉପରେ ଗୋଟେ ପଡିଚି। ଆଉ ଗୋଟେ ଚେଆର ପଡିଚି, ଚେଆର ଉପରେ ବସି ବୋହୁତ ଭଲ ଦୃଶ୍ୟ ଦେଖୁଚି, କଣ କରିବି କୁହନ୍ତୁ ଆପଣ?
ଆଜ୍ଞା ମୁଁ ବି ସେଇ ଛାତ ଉପରେ ବସିଚି, କାରଣ ଆଜି କଅଁଳା ପାଗ ଟିଏ ହେଇଛିି ସୁନ୍ଦର ଲାଗୁଚି।
ତ ଆଜ୍ଞା ମୁଁ ତ ସେଇ ଛାତ ଉପରେ ହିଁ ବସିଚି। ଆଉ ଆଜି ବର୍ଷା ସକାଳେ ଟିକେ ଅଳ୍ପ ଟିକେ ହୋଇଥିଲା, କିନ୍ତୁ କମିଯାଇ
ଆଜ୍ଞା ଶୁଣନ୍ତୁ ଆଜି ମୁଁ ଯାଇଥିଲି କୋଉଠି କହିଲେ? ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲି, ଯିବା ସମୟରେ କଣ ହେଲା? ଆଜ୍ଞା ଯିବା ସମୟରେ ଆ ଗାଡିଟି ମୁଁ ଘରୁକୁ ବାହାର କରି ଗାଡିରେ ଯେହେତୁ ତୈଳ ନଥିଲା ମୁଁ ଆଣି ତୈଳ ପକେଇଲା ପରେ ଗାଡିଟିକୁ ନେଇକି ଗଲି, ଯେହେତୁ ଆପଣ ଜାଣିଥିବେ ଆମ ଗାଁରେ ସବୁଆଡେ କାଦୁଅ ଏବଂ ସବୁଆଡେ ଆଜ୍ଞା ପାଣି ଚାଲୁ ଅଛି, ସେଥିପାଇଁ ମୁଁ ଧୀରେ ଧୀରେ ଧୀରେ ଧୀରେ ଗଲି ଆଜ୍ଞା। ଗଲା ପରେ କଣ ହେଲା କି ବାଟରେ ଯିବା ସମୟରେ ଅନେକ ଜାଗାରେ ଆର କେମ ଗ୍ରାମରେ ଜାଣିଥିବ ଆପଣ ଅନେକ ଜାଗାରେ ଖାଲରେ ପାଣି ଗଟେ ଜମି ରହିଚି, ଏବଂ କାଦୁଅ ଜମି ରହିଚି, ଯାହା ଫଳରେ ଗାଡି ଆଜ୍ଞା ଗାଡି ନବା ସମୟରେ ପାଣି ଗରେ ଛିଡିକିି ଆମ ବସ୍ତ୍ରରେ ପଡେ, ଏବଂ ଅ ମୁଁ ମୁଁ ମୁଁ ମୁଁ ପିନ୍ଧିକି ଯେହେତୁ ଯାଇଥିଲି ଯାହା ହଉଥିଲା ସମୟରେ ମୁଁ ଆମ ମୋ ଯୋଉ ବିଦ୍ୟାଳୟ ବସ୍ତ୍ରଟି ଆ କାଦୁଅଟି ପଡି ହେଇଯାଇଥିଲା କାଦୁଅଟି। ଏ ତମେ ନାହିଁ ସଥିପାଇ। ଯାଉଥିଲି ଛକକୁ ଯୋଉ ଇଛ ବିଦ୍ୟାଳୟକୁ। ଆସିବି ବିଦ୍ୟାଳୟକୁ ଯିବି ତାହେଲେ ଆଜି ତ ଯାହାେଲେ ବାହାରିଛି ମାନେ ଯିବାକୁ ପଡିବ ସେଥିପାଇଁ ସେ ପ୍ୟାଣ୍ କୁ ମୁଁ ଓହ୍ଲାଇ ଏକ ଅ। ବାହାର ଘରୋଇ ବସ୍ତ୍ର ଗୋଟେ ପିନ୍ଧିକି ମୁଁ ବିଦ୍ୟାଳୟକୁ ଗଲି। କିନ୍ତୁ ଅ ଆମ ଉଚ୍ଚ ବିଦ୍ୟାଳୟରେ ଅନ୍ୟ କୌଣସି ଅ ପୋଷାକ ପରିଧାନ କରି ଆସି ବା ତାପରେ କହନ୍ତି ଫିଟେଇ କି ପରିଧାନ କରି ଆସିବା ମନା ମନା କିନ୍ତୁ
ଆଜ୍ଞା।
ନାଇଁ ସେମିତି କିଛି ନାଇ ଆଜ୍ଞା। ଆଜ୍ଞା ପରିଚ୍ଛନ୍ନ କରି ଆସିବା ମନା ସେଥିପାଇଁ ମୁଁ ଅ ପଳେଇଥିଲି ଯେହେତୁ ଆମ ଯିଏ ଗୁରୁମା ଥିଲେ ସେ କହିଲେ କି ଆପଣ ଏପରି ବସ୍ତ୍ର ପିନ୍ଧି ଆସିପାରିବେନି ଏବଂ ଉଚ୍ଚ ବିଦ୍ୟାଳୟର ବସ୍ତ୍ର ହିଁ ଆପଣ ପରିଧାନ କରିକି ଆସିବେ। ସେଥିପାଇଁ ମୁଁ ଯାହା ବିି ହେଇଥିଲା ମୁଁ ମୋ ଆମ ଗୁରୁମାଙ୍କୁ ସବୁ ଜଣାଇଲି ଏବଂ କହିଲି କି ଏପରି ହେଇ ଥିଲା ଏବଂ ସିଏ ମଧ୍ୟ
ଆଜ୍ଞା ଆପଣଙ୍କୁ ଆପଣ ଉପରେ ଆପଣଙ୍କୁ କିଛି କହିଲେ କି ପାର୍ଟି କଲେ କି?
ନାଇଁ ପ୍ରଥମେ ତ ସିଏ ରାଗିଥିବେ? ତାପ ଯଦକି କହି କି ଏଇୟଆ ହେଇଥିଲା ମୋ ସାଥିରେ ସେଠି ସେ କିଛି ଆଉ ବିଶେଷ ଆଉ କିଛି ଆ କହି ନଥିଲେ ସେଥିପାଇଁ କଥା ଟିକେ ବୁଝିଥିଲେ।
ମୁଁ ବୁଝିପାରୁଛି। ଆଜ୍ଞା ତ ଆପଣ ତାପରେ କଣ କଲେ?
ଆଜ୍ଞା ମୁଁ ତାପରେ ସେଇ ଆ ମତେ ବି ମଧ୍ୟ ବହୁତ ଲାଜ ଲାଗିଲା କାରଣ ଗୁରୁମା କହିଲେ ଏପରିକି ଆପଣ ଏପରି ବିଦ୍ୟାଳୟକୁ ଅନ୍ୟ କୌଣସି ଆ ପୋଷାକ ପିନ୍ଧି ଆସିପାରିବେନି ସେଥିପାଇଁ ମୁଁ ମଧ୍ୟ ଚିନ୍ତା କଲି ମୋର ଯିବାର ନଥିଲା ଆଜି। ସେଥିପାଇଁ ମୁଁ ବିଦ୍ୟାଳୟରେ ମୋର ଶେଷ ଆମର ଯୋଉ ଶ୍ରେଣୀ ଗୁଡିକ ଥିଲା ତା ଶେଷ କରିକି ଆ ୟାଙ୍କ ଘରକୁ ଆସଥିବା ସମୟରେ ଗୋଟେ ବହୁତ ତୁର୍ମ କାଣ୍ଡ ଘଟିଗଲା ଆଜ୍ଞା ଶୁଣନ୍ତୁ, ଶୁଣନ୍ତୁ ହସି ଯାଉଛି କାରଣ ମୋ ପାଖରେ ଗୋଟେ ହସ ବୋଲି ମୋ ସାଙ୍ଗ ଟିକ ବସିଛି ଯେ ମତେ ହସାଉଛି।
ଆଜ୍ଞା ହସି ମଜାକ ତ ଚାଲି ରହିବ ଆପଣ କୁହନ୍ତୁ ଆପଣଙ୍କ ଷ୍ଟୋରି।
ଆଜ୍ଞା। ମୁଁ କହିଲି ଆସିବା ସମୟରେ ବିଦ୍ୟାଳୟ ଆସିବା ସମୟରେ ସେତେବେଳେ ବିଦ୍ୟାଳୟ ଶେଷ କରି ମୋ ଶ୍ରେଣୀକି ଆସୁଥିଲି ସେଇ ସମୟରେ ଗୋଟେ ଗାଡିଟି ଓ ଅନ୍ୟ ଗୋଟେ ତା ବିପକ୍ଷ ଦଳରେ ଗୋଟେ ଗାଡିଟି ଆସୁଥିଲେ ବହୁତ ଦ୍ରୁତ ଗତିରେ ଦୁହେଁ ଦୁହିଁଙ୍କୁ ପରସ୍ପରକୁ ଦେଖି ନାହାନ୍ତି ଉଭୟ ଅନ୍ୟମନସ୍କ ଥିଲେ ଏବଂ ସେଇ ଉପରେ ଅନ୍ୟମନସ୍କ ଥିଲେ ଯେହେତୁ ସେଟା ଗୋଟେ ବଙ୍କାଣି ରା ଥିଲା ସେଥିପାଇଁ ଦୁହେଁ ଦୁହିଁଙ୍କ ଦେହରେ ଧକ୍କା ହେଇଯାଇଥିଲା ଏବଂ ଦୁହିଜଣ ପଡିଥିଲେ।
ଆଚ୍ଛା ଆଜ୍ଞା ସେ ତାହେଲେ ବୋହୁତ ଝଗଡ଼ା ଇଏତ ଲାଗୁଚି ଏଠି ତ ଆପଣ କଣ କୋହୁଚନ୍ତି କି ଏଇ ସବୁ ଆମ ଗାଁରେ ଏମତି ବୋହୁତ କିଛି ଘଟଣା ହେଇଛି ଯେ ବୋହୁତ ଲୋକ ଏମତି ଗାଡ଼ି ଉଡ଼ୋଉଥିବାରୁ କି ଦ୍ରୁତଗତିରେ ଚଲାଉ ଥିବାରୁ ସେମାନେ ବୋହୁତ ଏ ଉଁ କଷ୍ଟରେ ପଡୁଚନ୍ତି।
ଆଜ୍ଞା ଏଇଭଳି ମଧ୍ୟ ଆଜ୍ଞା ପଇଲେ ଯେହେତୁ ଦୁଇଜଣ ଦୁଇଜଣ ଛା ପଡିଲେ ବୋହୁତ ଦ୍ରୁତ ଗତିରେ ବାଡେଇ ହେଇଥିଲେ। ସେଥିପାଇଁ ଜଣଙ୍କର ଅ କିଛି ବେଶୀ ଖିସ୍ ବିଶେଷ କ୍ଷତି ହେଇନଥିଲା। ଆଉ ଜଣଙ୍କର ଭି ବୋହୁତ ଅଁ ଅ ଗଭୀର ଆଘାତ ଲାଗିଥିଲା ତାଙ୍କ ମୁଣ୍ଡରେ।
ଆଜ୍ଞା ତ ଏଟା ବୋହୁତ କଷ୍ଟକର ହେଇଥିବ ମୁଁ ଜାଣିପାରଚି ମୋ ଜାଣିବା ଶ କ୍ତି ତ ବୋହୁତ କଷ୍ଟ ହୋଇଥିବ।
ଆଜ୍ଞା ସେଇ ଗାଡିଡିକୁ ସେଇ ନିକଟସ୍ଥ ଅଞ୍ଚଳର ସବୁ ଲୋକଗୁଡିକ ଦେଖି ତାଙ୍କୁ ଅ ଯଥାଶୀଘ୍ର ନେଇଗଲେ ଆ ଡାକ୍ତରଖାନାରେ କାରଣ ଯଦି ଆମେ ଡା ଆମ୍ବୁଲାନ୍ସକୁ କଲ ତାହେଲେ ବୋହୁତ ବିଳମ୍ବ ହେଇଯାଇଥାନ୍ତା। ସେଥିପାଇଁ ସେ ସ ସେଠି ନିକଟସ୍ଥ ଲୋକମାନେ ତାଙ୍କ ଗାଡିରେ ନେଇଗଲେ ଜଣଙ୍କ ଦେହରୁ ବୋହୁତ ଜୋରରେ ରକ୍ତ ବାହାରୁଥିଲା ଏବଂ ଜଣଙ୍କର ଭି ବିଶେଷ କିଛି ହେଇନଥିଲା। କିନ୍ତୁ ଜଣଙ୍କ ଦେହରେ ଯୋଉ ରକ୍ତ ବାହାରୁଥିଲା ସେ ରକ୍ତିଟି ବିଶେଷ କରି ତାଙ୍କର ଅ ଇଏ ହେଇଗଲା ଏବଂ ସିଏ ଏବେ ବୋହୁତ ସୁ କିଛି ଦିନ ତଳକଥା କୋହୁଚି ସୁସ୍ଥ ହେଇଗଲେ କିନ୍ତୁ ଅନ୍ୟ ଯୋଉ ବ୍ୟକ୍ତିଟି ଥିଲେ ବୁଝିଲେ ଯାହାର କିଛି ବିଶେଷ କିଛି ହେଇନଥିଲା। ତାଙ୍କର କିନ୍ତୁ ସିଏ କଣ ହେଲାକି ତାଙ୍କର ଅ ଯୋଉ ମୁଣ୍ଡଟି ମାଡ ହେଇଥିଲା ସିଏ ଏବେ କୋମାରେ ଥିଲେ ବୁଝିଲେ।
ଆଚ୍ଛା ତ ଏଟା ବୋହୁତୁ ସୁ ସଂଙ୍ଗୀନ ଅ ମାନେ ଦୁର୍ଘଟଣାଟି ହେଇଥି ଥିବ କାରଣ ମତେ ଲାଗୁଚି ସେଇ ଯୋଉ ତାଙ୍କ ପରିବାରଟି ଏମିତି ଗାଁରେ ବି ବୋହୁତ କିଛି ଏମତି ହୁଏ ଦୁର୍ଘଟଣା ଏବଂ ଇଏ ତ ଯାହାର ହେଇ ଚି ଏବଂ ମୁଁ ତାଙ୍କ ପରିବାରଙ୍କ ପାଇଁ ପ୍ରାର୍ଥନା କରଚି ସିଏ ଭଲ ହେଇଯାଆନ୍ତୁ ବୋଲି କାହିଁକିନା ଏଇଟା ବୋହୁତ ଦୁଃଖଦ ହେଇଥିବ। ମୁଁ ଜାଣିବାରେ
ହୁଁ। ଆଜ୍ଞା ଯୋଉ କହିଲେ ଆପଣ ଯୋଉ ମୁଣ୍ଡଟି ମାଡ ହେଲା ତାଙ୍କର ଯା କୋମାକୁ ପଳେଇଥିଲେ ସିଏ ଯୋଉ ଗତ ଦଶଦିନ ହବ ଏବଂ ତା ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହେଇଗଲା।
ଆଜ୍ଞା ମୃତ୍ୟୁ ହେଇଗଲା।
ଆଜ୍ଞା। କାରଣ ସିଏ ସେପରି ଗଭୀର ବା ଆଘାତ ଲାଗିଥିଲା ତାଙ୍କ ମୁଣ୍ଡରେ। ଏବଂ ସେ କମାକୁ ଗଲା ପରେ ତାଙ୍କର ଯେହେତୁ ଆପଣ ଚିନ୍ତା କରନ୍ତୁ କି ତାଙ୍କ ସିଏ ପିତା ମାତାଙ୍କର ଏକମାତ୍ର ଅ ପୁତ୍ର ଯାହା ଫଳରେ କି ସିଏ ବୋହୁତ ତାଙ୍କ ପରିବାର ଲୋକଙ୍କର ବବହୁତ ଆଶା ତାଙ୍କ ଓପରେ ହୁଁ ଆଉ
ଆଜ୍ଞା ମୁଁ ବୁଝିପାରୁଚି।
ମୃତ୍ୟୁ ହେଇଗଲା ସେଥିପାଇଁ ତାଙ୍କ ବ ପରିବାର ଲୋକ ବୋହୁତ ଅ କ୍ଷତି ସହିଲେ ଏବଂ ବିଭିନ୍ନ ପ୍ରକାରର କନ୍ଦା ଇଏ ଆମ ଯେହେତୁ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଯିବା ସମୟରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନେ ଯେହେତୁ କହିଲେ ମତେ ପିଲାମାନେ ମଧ୍ୟ କହିଲେ କି ସେଇ ଯୋଉ ପିଲାଟି କିଛି ଦିନ
ଆଜ୍ଞା ମତେ ଶୁଣିକି ବି ବୋହୁତ ଦୁଃଖ ଲାଗୁଚି ସିଏ ଆପଣଙ୍କ ସାଙ୍ଗ କି?
ଆଜ୍ଞା ସିଏ ତ ନାଇଁ ସିଏ ମୋ ସାଙ୍ଗ ନୁହେଁ ମୋଠୁ ଗୋଟେ ବର୍ଷ ସାନ ହେବେ ସିଏ। ଆଉ ଉଚ୍ଚ ବିଦ୍ୟାଳୟ ଶୁଣିଲି ଯେହେତୁ ସମସ୍ତଙ୍କ ଠାରୁ ତାହେଲେ ମତେ ବୋହୁତ ଦୁଃଖ ହେଲା କାରଣ ସେ ଆମର ଥିବା ଅବସ୍ଥାରେ ସେ ତାଙ୍କ ଦୁର୍ଘଟଣାଟି ହେଇଥିଲା ଏବଂ
ଆଜ୍ଞା ମତେ ବି ବହୁତ ଶୁଣିକି ଦୁଃଖ ଲାଗୁଛି ଯେ ଏମିତି ହଉଛି। ଯୁବକ ଯୁବକ ଗୁଡକ ନିଜ ଜୀବନ ହରାଉଛି। ଏଇ ଛୋଟ ମୋଟ ଦୁର୍ଘଟଣାରେ ଯେମିତି ଆପଣ କହିଲେ କି ଅନ୍ୟ ଯୁବକଙ୍କର ବେଶୀ କିଛି ହୋଇନଥିଲା।
କିନ୍ତୁ ଶୁଣନ୍ତୁ? ହୁଁ ଯୋଉ ପ୍ରଥମ ବ୍ୟକ୍ତି ଯୋଉ ଛେପ ଆସିଥିଲା ହୁଁ ଜଣେ ରକ୍ତାକ୍ତ ହେଇଯାଇଥିଲେ ଏବଂ ଜଣେ କିଛି ବିଶେଷ କିଛି ହେଇନଥିଲା ତ ସମସ୍ତେ ଭାବିଲେ ଯୋଉ ରକ୍ତାତ ହେଇଛନ୍ତି ତାଙ୍କର ମରିବାର ସମ୍ଭାବନା ଅଛି କିନ୍ତୁ ସିଏ ଠିକ ହେଇଗଲେ ଅନ୍ୟ ଜଣେ ଜ ଯିଅନ୍ତୁ। ତାର କିଛି ବିଶେଷ ଆଘାତ ଆଣିଥିଲା। ତାଙ୍କ ମୁଣ୍ଡଟା ମାଡ ହେଇଥିଲା ଏବଂ ସିଏ କୋମାରୁଥିଲେ କିଛି ଦିନ ତଳେ ତାଙ୍କ ମୃତ୍ୟୁ ହୋଇଗଲା। ମୁଁ ଯେହେତୁ ଜାଣିଲି ବିଦ୍ୟାଳୟରେ ଶୁଣିଲି ସମସ୍ତଙ୍କଠାରୁ ମୁଁ ଦୁଃଖ ପ୍ରକାଶ କଲି ଏବଂ ସମ ବିଦ୍ୟାଳୟର ପ୍ରଧାନ ସି ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଅ ଶିକ୍ଷକଙ୍କ ଦ୍ଵାରା ଏବଂ ପିଲାଙ୍କ ଦ୍ଵାରା ଗୋଟେ ଶୋକସଭା ଗୋଟେ ପାଳିତ ହେଲା ଏବଂ ସମସ୍ତେ ଛାତ୍ର ମାନେ ସେ ଲୋକସଭାରେ ଯୋଗ ଦେଇ ସମସ୍ତେ ପ୍ରାର୍ଥନା କଲେ ତାଙ୍କର ଆତ୍ମାର ସଦ୍ଗତି ପାଇଁ ଠିକ ଅଛି ଆପଣ କୁହନ୍ତୁ ଏ ବିଷୟରେ ଆପଣ କି ଦୁଃଖ ପ୍ରକାଶ
ହଁ ମୋ ମୋର ବି ସେମିତି କିଛି ଏ ଠିକ ସମାନ ଦୁର୍ଘଟଣା ହେଇଥିଲା ଯେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥିଲି। ତ ମୋର ଜଣେ ସାଙ୍ଗ ଥିଲା ଅନ୍ୟ କକ୍ଷ ସେ କକ୍ଷ ଖରେ ପଢ଼ୁଥିଲେ ଝିଅଟି ଜଣେ ସିଏ ଆମକୁ ଆମ ସ୍କୁଲରେ ସ୍କୁଲ ରୁ ସ୍କୁଲ ଯିବା ସମୟରେ ବିଦ୍ୟାଳୟ ଯିବା ସମୟରେ ତା ସକାଳୁ ଯୋଉ ହୁଏ ଏ ଟ୍ୟୁସନ ଆପଣ ଜାଣିଛନ୍ତି? ଆଜ୍ଞା ସ ତ ଟ୍ୟୁସନ ଆସିଲା ସମୟରେ ସିଏ ତାଙ୍କ ଭା ଭା ତାଙ୍କ ସହିତ ଆସିଥିଲେ ବଡ ଭାଇଙ୍କ ସହିତ ଗାଡିରେ କିନ୍ତୁ ପଛରେ ଗୋଟେ ବଡ ଜାହାନ ଟି ଆସିକି ବାହାନ ଟି ଆସିିକି ତାଙ୍କୁ ଧୋକା ଦେଇଥିଲା। ତ ତାଙ୍କର ଆଉ ଗୋଟେ ବାହାନ ଟି ଆସି ଚଢି ଯାଇଥିଲା ଦୁଇ ଜଣଙ୍କ ଉପରେ ତ ବହୁତ ଦୁଃଖଦିୟ ଘଟଣା ଯେହେତୁ ସେ ବଡ଼ ଭାଇଙ୍କର ବି କିଛି ଦିନ ପରେ ବାହାଘର ହୋଇ ଥାନ୍ତା ତ ତାଙ୍କ ଘର ଲୋକଙ୍କ ପାଇଁ ନିଜ ପୁଅ ଆଉ ଝିଅଙ୍କୁ ହରାଇବା ବହୁତ ଦୁଃଖଦାୟକ ଆମେ ବି ଏମିତି ବହୁତ ଶୋକ ମନାଇଲୁ କାରଣ ଆମ ଆମ ବିଦ୍ୟାଳୟରେ ଏମିତି ବହୁତ କିଛି ଘଟଣା ହେଇଛି ଯେ ଅନେକ ଛୁ ଛୁଆ ଏମିତି ଗାଡି ଧକାରୁ ନିଜ ପ୍ରାଣ ତ୍ୟାଗ କରିୁଛନ୍ତି ବହୁତ ତ ଅଳ୍ପ ବୟସର ଛୁଆ
ଆଜ୍ଞା ଆପଣଙ୍କର କୌଣସି ବିଶେଷ ସେଠି ବ୍ୟବସ୍ଥା ନାହିଁ ଏବଂ କୌଣସି ଗୋଟେ ସଙ୍କେତ ସେଠି ଆପଣ ଲଗେଇବା ଉଚିତ୍। ଆଜ୍ଞା ସଂଙ୍କେତ ଲଗେଇବା ଗୋଟେ ଉଚିତ୍ ଯେହେତୁ ଯୋଉ ଚାଳକ ମାନେ ଦେଖିବେ କି ଆଗରେ ବିଦ୍ୟାଳୟ ଅଛି ସେ ସେଥିପାଇଁ ସେ ଗାଡିଟି ଦ୍ରୁତ ନଥିଲାଗି ଆସ୍ତେ ଚଲେଇବେ ଯାହାଫଳରେ ଦୁର୍ଘଟ ପ୍ରତିଶତ କମିଯିବ ଏବଂ ବିଶେଷ ଦୁର୍ଘଟଣା ହବନି ଏଇ ଭୁଲ ପରିଚାଳନା ଏବଂ ପରିଚାଳକ ଯୋଗୁ ଏଇ ଦୁର୍ଘଟଣା ଗୁଡିକ ଘଟି ଯାଉଛି ଏବଂ ଉଁ ବିଭିନ୍ନ ପ୍ରକାର ଦୁର୍ଘଟଣା ଏଇ ଘଟୁଛି। ଠିକ ଅଛି ବନ୍ଧୁ ଆପଣଙ୍କ ସାଙ୍ଗ କଥା ହେଇ ବହୁତ ଭଲ ଲାଗିଲା ଏବଂ ଆପଣ
ତ କଥା ହେଇକି ବହୁତ ସୁନ୍ଦର ଭଲ ଲାଗିଲା ତ ମୁଁ ଆସ ଚେଷ୍ଟା କରେ କି, ଆପଣ ବହୁତ ଖୁସିରେ ଥାଆନ୍ତୁ। ସୁଖରେ ଥାଆନ୍ତୁ ଏମ ଦୁର୍ଘଟଣାରେ ପଶନ୍ତୁ ନାହିଁ। ମୁଁ ଭଗବାନ ଠାରୁ ପ୍ରାର୍ଥନା କରୁଛି।
ଆଜ୍ଞା। ଆପଣ ମଧ୍ୟ। ଆପଣ ରୁହନ୍ତୁ ଟିକେ। ଆଣ ମଧ୍ୟ, ଟିକେ ଦୁର୍ଘଟଟଣା। ଏବଂ ଅ ତା ଆପଣ ହେଲମେଟ ଗୁଡେ ପିନ୍ଧନ୍ତୁ। ଏବଂ ସୁରକ୍ଷିତ
ଆଜ୍ଞା ଆଜ୍ଞା ଆପଣ ବି। ଆପଣ ବି ଶୁ ଗାଡି କମ ଧୀରେ ଚଲାନ୍ତୁ ଏବଂ ଏ ର ରାସ୍ତାର ନିୟମ ପାଳନ କରନ୍ତୁ।